ଆଉ କଣ କରୁଛ ମୁଁ ପରା ଏଇ ରୋଷେଇ ଆରମ୍ଭ କଲିଣି ତମେ?
ମୁଁ ଖାଉଛି।
ଓହୋ ଖାଇବା ଆରମ୍ଭ ହେଲା ଷ୍ଟାର୍ଟ ହେଲା ସକାଳୁ।
ହଁ।
କଣ ଖିଆ ହେବ ଆଜି?
ଏଇନା ଚାହା ଚୁଡ଼ା ଭଜା। ଆଉ ଗାଣ୍ଠିଆ ପକେଇକିି ଖାଉଚି ଖାଉଛି ଚାଲ୍‌ଚି।
ଉଠିଲ କେତେବେଳେ?
ଉଠିଲିଣି ମୁଁ ସାଢେ ଚାରଟା ରାତିରୁ।
ଜ ଜଲଦି ଉଠ କି?
ଉଁ ହୁଁ।
ଓ ହୋ। ଆଉ ସାଢେ ଚାରଟା ରେ ଉଠିକି କଣ କର?
ଉଁ ମେଡିଟେସନ୍।
ଆଚ୍ଛା ଆଛା। ତମର ତ ୱେଟ୍ ଏତେ କମ୍ ମେଡିଟେସନ କାଇଁ କରୁଛ ଆହୁରି ଝଡିଯିବ।
ନାଇଁ ଠାକୁରଙ୍କ ଇଏ
ହଁ ହଁ।
ଆଛା ଆଚ୍ଛା। ଏବେ ଖିଆ ହେଲା ଚୁଡା ଭଜା ଚା ପୁଣି କଣ ଖିଆ ହବ ତାପରେ?
ତାପରେ ଆଉ କଣ ଖାଇବୁ ଆଉ
ଓହୋ ମାନେ ଷ୍ଟାଟିଙ୍ଗ ହେଲା ଏଇଠୁ ଖାଇବା। ତାପରେ ଚାଲିବ ଦିନ ସାରା ଆଉ ଯାହା ହେଲେ ଆଉ ନା କଣ?
ହୁଁ।
ଓହୋ ହଉ।
ଏଥର ତ ସ୍ପିକର ନାହିଁ ମ୍ୟୁଟ ନାହିଁ କିଛି ନାହିଁ ଏଥିରେ ନା
ନା ହୁଁ ହୁଁ କିଛି ନାହିଁ। ଆଉ ସମସ୍ତେ ଘରେ କଣ କରୁଛନ୍ତି?
ଉଁ ଘରେ ମାମା ତ ଖାଉଥିଲେ ବାବା ତ ଗାଧେଇକି ଏବେ ଆସିଲେ।
ହୁଁ ହୁଁ। ଝିଅ।
ହଁ ଝିଅ ସ୍କୁଲ ଯାଇଛି।
ହୁଁ ମର୍ଣିିଂ ସ୍କୁଲ କି?
ହୁଁ।
ମର୍ଣିିଂ ସ୍କୁଲ କି ଅହ। ଆଛା ଆଛା ଆଉ କଣ ଖବର କୁହ?
ହ
ଆଜି କଣ ଭେଜ ନା ନନଭେଜ ଖିଆ ହବ? ଭେଜ ଖିଆ ହବ ନା ଆଜି ନନଭେଜ ଖିଆ ହବ?
ଆମେ ତ ସବୁବେଳେ ଭେଜ ଖାଉଛୁ କେତେବେଳେ ନନ ଭେଜ୍
ନନଭେଜ୍ ଖାଅନି ଟୋଟଲି?
ନା।
ଓହୋ ମାନେ ଠାକୁରଙ୍କ ଇଏ ପାଇଁ ଛାଡି ଦେଇଛ କି?
ହୁଁ।
ଓହୋ କଣ ତମର ଦୀକ୍ଷା ପିକ୍ଷା ନେଇଛ ନା କଣ?
ହଁ ତ ଆମେ ତ ଦୀକ୍ଷା ନେଇଛୁ।
ଓ ହୋ। ଆଚ୍ଛା ଆଚ୍ଛା। ଆଉ ଆଜି କଣ ଖିଆ ହେବ ନନଭେଜରେ ନା ଭେଜରେ?
ହ ଭାତ କଣ ହବ ଆଉ ଭା
ଆ ତମ ଫେବରଟ ଜିନିଷ ମୁଁ ଭାଜୁଛି ଖାଇବନା କଣ କଲରା।
ଅଲରାକୁ ମସଲା ଦେଇକି କଲେ ଆହୁରି ଟେଷ୍ଟ ଲାଗେ।
ହଁ ଏ କେମିତି ମସଲା ଦେଇ କରନ୍ତି?
ହଁ କଲରାକୁ କାଟି ଦେଇକି ମସଲା ସିଝେଇ ଦବ ସିଝେଇ ଦେଇ ତାପରେ ମସଲା ଦେଇ ତାକୁ ତେଲରେ ଭାଜିଲେ ଭଲ ଲାଗେ।
ଓହୋ।
ଗୋଟା ଗୋଟା ହଁ ଗୋଟା ଗୋଟା କଲରା। ଟେଷ୍ଟ ଲାଗେ ସେ ପିତା ଲାଗିବନି ହୁଁ। ସେ ପିତା ଲାଗିବନି।
ଗୋଟା କଲରା ଭଜାଟା।
ହୁଁ।
ନର୍ମାଲି ମୁଁ କହିଲି ଭାଜନ୍ତି ନା କଣ ମସଲା ଦେଇକି ମୁଁ ଜାଣିନି? ଗୋଟା କଲରା ଭଜା ତ ପାଣିରେ ଫାଷ୍ଟ କଲରାଟାକୁ ହଁ ପକେଇକି ସିଝେଇ ଦବା ଟିକେ ତାପରେ ଯୋଉ ସୋରିଷ ରସୁଣ ତାକୁ ଗ୍ରାଇଣ୍ଡି କରି ରଖା ହେଇଥିବ ତାକୁ ମୁଁ ତ ଅଧେ ସମୟ ତାକୁ ମସଲା ଟା ଟିକେ କଷିଦିଏ। କଷି ଦେଇକି ତାକୁ ହୋଉଚି ତା ଭିତରେ ଚିରିକି ଦେଇ ଦେଇକି ତାପରେ ଛାଙ୍କିଦିଏ ଆମର ତ ଭାଜିଲେ କେହି ଖାଇବନି ସମସ୍ତେ ଛାଙ୍କିଦେଉ।
ମତେ ସେମିତି ବି ଭଲ ଲାଗେ ସବୁ ଭଲ ଲାଗେ।
କୁଡ଼କୁଡିଆ କୁଡକୁଡିଆ ହେଇଯାଇଥାଏ ନା ସେଇଥିପାଇଁ ଭଲ ଲାଗେ ହୁଁ।
ତା ଚିପ୍ସ ଟା ଭଲ ଲାଗେ ଚିପ୍ସ ଟା।
କଲରା ହଁ
ଆଉ କୋଉଟାର କଣ କେମିତି ଆଇଟମ ଭଲ ଲାଗେ କୁହ କରିବା କରିକି ଖାଇବା।
ଗାଜର ଗାଜର
ଗାଜରରେ କଣ ଭଲ ଲାଗେ ତମକୁ କରିକି ହାଲୁଆ ଛଡା? ହାଲୁଆ ଛଡା ଗାଜରରେ ଆଉ କଣ ଖାଇ ହବ କରିକି ଖାଲି ଗାଜର ଖାଇବ।
ହୁଁ ହୁଁ ଭଲ ଲାଗେ।
ହୁଁ କଞ୍ଚା ଗାଜର
ହଁ କି।
ହୁଁ ଉଁ ବଢ଼ିଆ ଟେଷ୍ଟ ଲାଗେ।
ହଁ ଭଲ ଲାଗେ ମତେ ଏତେ ଭଲ ଲାଗେନି ଗାଜର ବିଟ୍ ଏତେ ମତେ ପସନ୍ଦ ନୁହଁ।
ମୁଁ ଖାଇଦିଏ କଞ୍ଚା।
କଞ୍ଚା ତ ଖାଏ ଯେ ମାନେ ଏତେ ଭଲ ଲାଗେନି ସେ ଖାଇବା ପାଇଁ ଏତେ ମତେ ଭଲ ଲାଗେନି
ମତେ ଭଲ ଲାଗେ।
ଆମ ଘରେ ସେଇ ପରିବା ଟା ଆସ ସେନି ଗାଜର ଜମା ଆସୁନି କେହି ଖାଆନ୍ତିନି।
ଖାଆନ୍ତି
ହୁଁ କେହି ଖାଆନ୍ତିନି ଆମେ ମାନେ ଆମମାନଙ୍କୁ ଗାଜର ଆସି ଥୁଆ ହେଲେ କିଲେ ଗାଜର ଆସି ଥୁଆ ହେଲେ ବି ଆମେ ଖାଇଦୋବୁ କେ ତୋବୋଳେ ଜଣା ପଡିବନି।
ହୁଁ ଆମର ନଷ୍ଟ ହୋଉଚି ଫ୍ରିଜ ରେ ରହିବ। କେବଳ ମିକ୍ସଚର୍ ଫିକ୍ସଚର୍ ହେଲେ ପଡିବ ନହେଲେ ନଷ୍ଟ ହବ।
ଆମର କଞ୍ଚା କଞ୍ଚା ହେନ୍ତି ଖାଇଦେଇ ଚାଲି
ହଁ ତ ସାଲାଟ୍ ରେ ପଡିବ ନହେଲେ ହୋଉଚି ମିକ୍ସଚର୍ ହେଲେ ପଡିବ ଯାହା ସେ ତିକି ନହେଲେ ଆଉ କିଛି
ଆମର କଞ୍ଚା କଞ୍ଚା ବି ଖାଉ। ବ୍ଲଡ଼ ହବ ସେଟା ଖାଇଲେ।
ହଁ। ଭଲ ନା ଆଉ।
ମତେ ଡକ୍ଟର କହିଚି ଗାଜର ବିଟ୍ ଖାଇବା ପାଇଁ ଉଁ ବିଲା
ହୁଁ ତମେ ତମର କମ୍ ଅଛି ନା ବ୍ଲଡ ଏବେ ତମେ ଖାଇବା ଦର କାର ଗାଜର ବିଟ୍ ଆଉ ଟମାଟ ଟମାଟ ଯେତେ ଖାଇବ ସେତେ ଭଲ ତମ ଦେହ ପାଇଁ।
ମୁଁ ଟମାଟ ଖାଏନି।
ଆଉ ତମେ ପା ଖାଅନି ହଁ ଟୋ ଟାଲି ଖାଅନି ଖାଇବ ନା ଆଉ ବ୍ଲଡ଼ ଗୁଡା ଆଉ।
ମେଡିସିନ ଖାଉଚି
ହଁ ମେଡିସିନ୍ ଖାଇକି ବ୍ଲଡ ତିଆରି କରୁଛ ପରିବା ଖାଇକି ବ୍ଲଡ଼ କରୁନ।
ଡକ୍ଟର ବା ପାଟି କରିଚି ସେଇଥିପାଇଁ। ବ୍ଲଡ଼ ନହେଲାଠୁ ମୁଣ୍ଡ ବୁଲଉଛି।
ଏତେ ଜାଣିଛ ନା ବହୁତ ମେଡିକାଲ ଯିବା ପାଇଁ ପଡ଼ିବ
ହଁ ବା ମୁଣ୍ଡ ବୁଲୋଉଛି ବ୍ଲଡ ନାଇଁ ନଥିଲା ଆରୁ ମୁଣ୍ଡ ଖାଲି ବୁଲଉଛି।
ହୁଁ ମୁଣ୍ଡ ବୁଲେଇବ ବ୍ଲଡ଼ ନାଇଁ ନା ବ୍ଲଡ଼ ସଟେଜ୍ ଅ ଛି ମୁଣ୍ଡଟା ବୁଲେଇବ ସେଇଥିପାଇଁ
ହଁ ସେଥିପାଇଁ ମୁଣ୍ଡ ଟା ବୁଲଉଛି ସେଥିପାଇଁ ମା ପାଟି କରୁଛି।
ହଁ। ହୁଁ ହୁଁ।
ଗାଜର କୁ ସିଝେଇକି ଖାଇଲେ ବି ଗହମ ଫମ ଖାଇଲେ ବି ବ୍ଲଡ଼ ହବ
ହୁଁ ଗହମ ଖାଇଲେ ବ୍ଲଡ଼ ହବ ବିଟ୍ ଟା ଅଧିକ ଖାଉନ ବିଟ୍ ଅଧିକ ଖାଅ
ବିଟ୍ ଗୋଟେ ବିଟ୍ ମୁଁ ଖାଇଦେବି ଗୋଟେ ବିଟ୍ ମୁଁ ଖାଇଦେବି କିନ୍ତୁ କିଛି ହୁଁ ଖାଲି ଖାଇ ଦେବି ହୁଁ କିଛି ବ୍ଲଡ଼ ହଉନି ବଡିକି
ଖାଲି ପାଟିରେ ବିଟ୍ ଟା ଖାଇଦବ?
ହୁଁ ବଢ଼ିଆ ଲାଗିବ ମିଠା
ମିଠା ଲାଗିବ ମିଠା
ହୁଁ।
ସେଇଥିରେ ଆମ ଘରେ
ମାନେ ମୁଁ ରୁଟିରେ ବି ବିଟ୍ ରୁଟି କଲେ ବି ସୁଧା ମୁଁ କେତେ ପାଟି କରନ୍ତି ଖାଇବା ପାଇଁ ହୁଁ କିନ୍ତୁ ମୁଁ ସେତିକି ବି ଖାଇପାରେନି ମତେ ଭାରି କଷ୍ଟ।
ଆମ ଘରେ ସେଇଟା ଥୁଆ ହେଇଥିବ ଆମ ଭାଇ ଭଉଣୀ ଚାରିଜଣଙ୍କୁ ନିଦ ହବନି ସେ କହୁଥିବ ଦିଦି ଉଠୁ ଖାଇବା ବିଟ୍ ଆଇଚି ଆମ ଘରେ ଅଁ ହଁ ମୋ ସାନ ଭାଇ ମାନେ ଏମ ଡାକିକି ନେବେ ଦିଦି ବିଟ୍ ଖାଇବା ଚାଲ
ତମେ ଦି ଜଣ ବଡ଼ ଭାଇ ତାହାନେ ସାନ
ହୁଁ। ନା ନା ମୋ ଭାଇ ନାହିଁ ଦାଦା ଙ୍କ ପୁଅ।
ମାମୁଁ ଙ୍କ ପୁଅ
ହୁଁ ମାମୁ ହୁଁ
ଓହୋ ଆଉ
ସେ ଟିକେ ଖାଇବା ପାଇଁ ସବୁ ବିକେଳା
ହଁ ହଁ।
କଦଳୀ କଦଳୀ କେମିତି ଲାଗେ ଖାଇବା ପାଇଁ କଞ୍ଚା କଦଳୀ ତାକୁ ବି ଖାଅକି ନାଇ
କଦଳୀ ଭଜା ବି ଭଲ ଲାଗେ।
କାଇରା ଆପ୍ ରେ କେତ କେତେ ଦିନ ହବ ତମେ କାମ କରୁଛ?
ଏଇଟା କହ ଏଇଟା ନୁହଁ ଏଟା ପଚାରନି। ନର୍ମାଲ କଲ୍ ରେ ମତେ ପଚାରିଦବ।
ଆ କାଲି ଜଣଙ୍କ ସହିତ କଥା ହେଇଥିଲେ ସେ କିନ୍ତୁ ଏମିତି କଥ
ନାଇଁ ତମେ ଘ ପଚାରିଲେ ବି ଆନ୍ସାର୍ ଦବନି ହେଟା
ଆଚ୍ଛା।
ଏଟା ମତେ ନର୍ମାଲ କଲ୍ ରେ ପଚାରି ପାରିବ କିନ୍ତୁ ଏଥିରେ ନୁହଁ ଏଟା ରେକଡିଙ୍ଗ୍ ହଉଛି ନା
ହଉ ହଉ
ଆମେ ଯାହା କଥା ହଉଛେ ସେଟା ରେକର୍ଡିଙ୍ଗ୍ ହଉଛି। ତ ଆର ବ
ମୁଁ ତାଙ୍କୁ ବି କାଲି ସେୟା କହିଥିଲି କିନ୍ତୁ ସେ ସିଏ ମତେ କହିଲେ ନା କିଛି ପ୍ରୋବ୍ଲେମ ନାହିଁ ମୁଁ କହିଲି ଏଠି ତ ଘଣ୍ଟା ତ ମନା କରାହେଇଛି।
ନାଉ
ମୋ ଖାଇବା ଏପନ୍ତ ସରିନି।
ଛରିନି
ନା।
ଖାଲି ମାନେ ପକେଇକି ଖାଅ ନା ସାଧା ସେମିତି ଖାଅ?
ହୁଁ ନା ପକେଇକି ଖାଉଚି ନା।
ବେଦେଇକି ମାନେ ଅଦା କରିକି।
ହୁଁ ହୁଁ
ଇଓହୋ ଓଦା କରିକି ଖାଉଛ ଏତେ ସମୟ ହେଲା ସରୁନି।
ଉଁ
ତାହେଲେ କେତେ ଖାଉଚ କି?
ହୁଁ ନାଇଁ କେତେ ଖାଉନି ଅଳ୍ପ ଖାଉଛି କିନ୍ତୁ ମୁଁ ଧକେଇ ଧକେଇ ଖାଉଚି।
ମାନେ ବସି ବସି ଖାଅ।
ହୁଁ ନା ନା। ଖାଇବାଟା ଧୀରେ ଧୀରେ ଖାଇବା କଥା।
ହୁ ଚୋବେଇ ଚୋବେଇ ଖାଇବା ବି ଭଲ ଖାଦ୍ୟ ହେଲେ ଏତେ ଲେଟ ରେ ବି ଖାଇବନି ବେଶୀ ଲେଟ ପର୍ଯ୍ୟନ୍ତ ଭେଦେଇକି ରଖିଲେ ଖାଦ୍ୟ ଭଲ ନୁଁ।
ହଁ ମୁଁ ରଖୁଚି। ଚୁଡା ଟା ପୁରା ବତୁୁରି ଯାଏ।
ଚ୍ଛା ହଉ। ଭେଦିଗଲେ ତାପରେ ଯାଇ ଖାଅ ଆଉ। ହୁଁ ଭେଦିଯିବ ନା ପୁରା ଏଟା ଫୁଲିଯିବ ଭଲ ଲାଗିବନି ଖାଇବା ପାଇଁ।
ଭାଲଲାଗେ।
ହୁ ହୁଁ ଯାହା ହଉ ତମର ଖାଇବାର କୌଣସି ପ୍ରୋବ୍ଲେମ ନାହିଁ ଯାହା ହଉ।
ହୁ ଆମର କିଛି ଏୟାରଟେଲ ନାହିଁ।
ତମେ ତ ନନଭେଜ ଟୋଟାଲି ଖାଅନି ଆଉ। କେବେ ବି ଖାଇନ ହୁଁ
ଖାଏନି।
କେବେ ଖାଇବା ପାଇଁ ଇଚ୍ଛା ହେଇଛି ନା?
ନା।
ଖାଇନହ ତ କେବେ ତାପରେ ସେ ଜିନିଷକୁ ଦେଖିଲେ ବି ତମକୁ ଭଲ ଲାଗୁନଥିବ।
ନାମ କେବେ ଇଚ୍ଛା ବି ହେଇନି ଏଗୁଡ଼ା।
କେବେ ଖାଇନ ନା ତାକୁ ଭଲ ଲାଗେ
ହଁ ତାପରେ ତ ଜାବି ଇଛା ବି ହେଇଥାନ୍ତା। ଆଉ ତାପରେ ତ ଯାହା ଏ ଠାକୁରଙ୍କର ଇଏରେ କହୁଛନ୍ତି ଦେଖୁଛ।
ହୁଁ
ଆଉ ତାପରେ ପୁରା ପୁରା ଡର ମାଡ଼ୁଚି।
ହଁ ହ
ହ
ଆଛା ଆଚ୍ଛା
ଆଉ ଆଉ ଜଣେ ଜଣେ କହୁଛନ୍ତି କଲଟା କାଟିଦିଅ ଦଶ ମିନଟ ରଇବ କଲଟା କାଟି ହଁ ହଁ